ହଁ କୁହ ଏଇ ବସ୍। ବତଲ
ହୁଁ ହୁଁ ଆଉ। ମୁଁ ଏଇଠି ଖାଇକି ବସିଥିଲି।
ଗାଧେଇକି ଖାଇ ସାରିଲଣି।
ଆଜ୍ଞା।
ଆଉ ତମ ଝିଅ କଣ କରୁଛି।
ଝିଅକୁ ଏଇ ବୁଲିବା ପାଇଁ ଗଲା। ଟିକେ ବି ଖୋଇଦେଲି ପଖାଳ ଭାତ ଟିକେ ହଁ ପଖାଳ ଭାତ ଖାଇଲୁ। ପଖାଳ ଭାତ ଆଉ ଆଳୁ ବାଇଗଣ ଟମାଟୋ ସେଟା ଗୋଟେ ଭାଉଜ ଭର୍ତା ଟାଇପ ର ଗୋଟେ କରିଥିଲେ ମାନେ ସବୁବେଳେ ଦଳିକି ଖାଉ। ଆଜି ଗୋଟେ ସେ। ପଘାରିକି ଗୋଟେ ଭର୍ତ୍ତା ହଁ ସେଟା ଗୋଟେ ଭର୍ତ୍ତା ହଁ କଞ୍ଚା ପିଆଜ ଟିକେ ପକେଇଥିଲା ମାନେ। ତେ ଭଲ ଲାଗୁଥିଲା ସେଟା ଖାଇଲୁ ଆଉ ଖଡ଼ା ରାଇ ମୁଁ ଟିକେ ଭଲ ପାଏ ଗରମ ଗରମ। ଖାଇବା ପାଇଁ ସେ ଖଡ଼ା ରାଇ ଟିକେ ଖାଇଲୁ ଆଉ ଆମ୍ବ ଆଉ ପୋଟଳ ଆଳୁ ଭଜା।
ହଁ। ତମ ରୋଷେଇ ହେଇନି ନା ହେଲାଣିି।
ହଁ ରୋଷେଇ ଭାଉଜଙ୍କର ସରିଗଲାଣି ସେ ଆଜି ରୋଷେଇ ସାରି ଦେଇଛନ୍ତି। ହ ଆା ଖ ହଁ ଆଜି ଶୀଘ୍ର ରୋଷେଇ ସାରିଦେଇଛନ୍ତି।
ଭାଉଜ ତମେ ସାଙ୍ଗ ହେଇକି ଖାଇଲ।
ର ମୋର ମୋ ବୋଉଙ୍କର ଆମେ ତିନି ଜଣଙ୍କ ସାଙ୍ଗ ହେଇ ଖାଇଲୁ ମୋ ଝିଅ କୁ ବି ସେଇଠି ମୁଠେ ପଖା ପଖାଳ ଭାତ ଆଉୁ ସିଯା ଟିକେ ଖୋଈଦେଲି ସେ ତ ଆଉ କିଛି ଖାଇବନି। ହୁଁ ତାକୁ ମୁଁ ଯାହାବି ସାଧାଟେ ବି ହେଇଥିଲେ ସାଧା। ଧାର୍ ତ ହେଲେ ବି କହିବ ଏଇଟା ରାଗ ସେ ଖା ଖାଇଲା।
ଜାଣିକି ଜାଣିକି ଛୁଆମାନେ ସେମିତି କରନ୍ତି ନ ଖାଇବେ
ହୁଁ ପଖାଳ ଭାରତ ଆଳୁ ସିଝା, ବାଦାମ ଟିକେ ଖାଇଲା ଆଉ କିଛି ଖାଇଲାନି। ଆଉ। ତମେ କଣ ଖାଇଚ।
ମୁଁ ଛତୁଆ ଖାଇଥିଲି। ଭାତ ଖାଇନି ଭାତ ଖାଇବି ଆଉ ମୁଁ ତ ଲେଟ୍ ରେ ଭାତ ଖାଇଏ ସକାଳୁ ଜଳିଖି କିଏ ଆମର ଖାଉ।
ଓହୋ ଆଉ ଏବେ କଣ ଘରେ ନା କଣ କୁଆଡ଼େ ଯାଇଛନ୍ତି।
ବାହାରକୁ ଟିକେ ଆସିଥିଲି ଆଉ।
ଆହା ଆଉ ରୋଷେଇ।
ରୋଷେଇ ସରିଗଲାଣି ହଁ ରୋଷେଇ ସାରଦେଇ କି ଆସିଥିଲି ହଁ ରୋଷେଇ ସରଦେଇକି ଆସିଥିଲି।
ସେ ଦଶଟା ଭିତରେ ସାର୍ ଦେଉଛନ୍ତି।
ହଁ ହଁ ଆମର ଯୋଉ ଦେଢୁଶରଙ୍କ ପୁଅ ଝିଅ ଦିଟା ଟାଙ୍କ ଯାଉଛନ୍ତି ସ୍କୁଲକୁ ତ ଦଶଟା ବେଳୁ ସେମାନେ ଖାଇକି ଯାଆନ୍ତି ତ ସେଥିପାଇଁ ସକାଳୁ ଆମ ରୋଷେଇ ସରି ଯାଏ ଶୀଘ୍ର ଆଉ ଗରମ ଖାଇକି ଯିବେ। ଛୋଟ ଛୁଆ ଗୁରା ଖାଆନ୍ତିନି ପଖାଳ ଥଣ୍ଡା ହୁଏ। ସେଥିପାଇଁ ଗରମ ଖାଆନ୍ତି ବୋଲି ଶୀଘ୍ର ରୋଷେଇ ସରିିଗଲେ ପୁଅ ପଢ଼ିଲାଣି ଅଷ୍ଟମ ଝିଅ ପଡ଼ିଲାଣି ଦ୍ୱିତୀୟ।
ଓହୋ। ପୁଅ ବଡ଼ ଝିଅ ସାନ।
ପୁଅ ବଡ଼ ଝିଅ ସାନ।
ହୁଁ ହୁଁ।
ପୁଅ ତାର ଆଗେ ଗଲା। ତାପରେ ଝିଅ ହେଇନା ଗଲା। ମୋ ପୁଅ ତ ଛୋ ଯୋଉଟା ସେ ତାର ଯାଇଥିଲା ସାଢ଼େ ଛଅଟାରୁ ଆସିଲା ସାଢ଼େ ଦଶଟା ବେଳେ ଆଉ। ସେ ଛତୁଆ ଖାଇକି ଯାଇ ଥିଲା ଏବେ ଭାତ ଖାଇବ ଆଉ।
ଉହୁଁ ଆପଣ ଖୋଇ ଦଉଛନ୍ତିନା? ନା ଘରେ କିଏ ଖୋଇ ଦେବେ?
ଖୋଇ ଦେଇକି ଆସିଥିଲି ଆଉ ତା ବଡ଼ ମାମା ଆଉ ମାଆ ଅଛନ୍ତି ଜେଜେମା। ତା ଖୋଇ ଦେବେ ତାକୁ କୁ ଭାତ ଆଉ।
କିଏ ଖୋଜନ୍ତି?
ତା ମାଆ ଖୋଇ ଦିଅନ୍ତି।
ହୁଁ।
ବାହାରକୁ ଆସିଲେ ସେ ତାକୁ ଖୋଇଦିଅନ୍ତି ସିଏ ହଁ ଖୋଇ ଦିଅନ୍ତି ଯେ ସିଏ ଟିକିଏ ଚଗଲା ହେଉଛି ତ କାହା ହାତରେ ଖାଏନି ଚଗଲା ହୁଏ। ଆଉ ତାକୁ ଟିକେ କେ ଖୋଇ ପାରନ୍ତିନି। ଆଉ ହଇରାଣ ଘରେ ତ ଖାଇଲା ବେଳୁକୁ। ତାକୁ ତା ସେ ମା ତାକୁ ବାଁରେ ବୁରାଇକି ତାକୁ ଖୋଇ ଦିଏ ଆଉ।
ଓ ହୋ ଜେଜେମା ଯାହା ହେଲେ ଯାହା ହଉ ଭ ତି ଦାୟିତ୍ଵ ନେଇ ଯାଉଛନ୍ତି ଆଉ।
ତାକୁ ଟିକେ ଖାଇବାକୁ ଦିଅନ୍ତି ଆଉ।
ହୁଁ ଭଲ ନା ସବୁବେଳେ ଗୋ
ସେଇଥରେ ସେଇଥରେ ବି ହଇରାଣ ସେ କରିଦିଏ। ଖୋଇପାରନ୍ତିନି ଚଗଲା ହୁଏ।
ହୁଁ ଯା ହଉ ଏତିକି ବି ତମ ଶାଶୁକୁ ଧନ୍ୟବାଦ ଦିଅ ଯେ ତମ ଛୁଆକୁ ସେ ଖୋଇ ପିଆଇ ଦଉ ରଖୁଛନ୍ତି।
ହଁ ସେ ରଖନ୍ତି ତାକୁ ସେ ରଖନ୍ତି ମୁ ବାହାରକୁ ଆସିଲେ ସେ ରଖନ୍ତି ତାକୁ କେବଳ ଦଶଟା। ଆ ଏ ଦଶଟା ତ ସ୍କୁଲ ହେଇନି ଦଶଟାରୁ ସାଢ଼େ ଗୋଟେଏ ଦୁଇଟା ବେଳେ ସେ ଆସେ। ଆଉ ସେଇ ଟାଇମ ଟାରେ ମୁଁ। ଯାଇକି ପହଞ୍ଚିଯାଏ ବାହାରାରେ ଯେତେବେଳେ ଟିକେ ଆସେ ମୋ ଟାଇମ କି। ତା ଟାଇମ ହେଇଯାଏ ସେତେବେଳେ ମୁଁ ତାକୁ ଖୋଇଛିି ଆଉ ଯେଉଁଦିନ ମୋ ଯିବା ଟିକିଏ ଲେଟ୍ ହୁଏ ସେ ତାକୁ ଖୋଇଦିଅନ୍ତି ଆଉ ଏବେ ତ ମର୍ଣିଙ୍ଗ ଯେଉଁ। ଫୁଲ ହେଇଯାଇଛି। ସେଦିନ ହେଇନା ଟିକି ହ ହେବ। ରଥଯାତ୍ରାରେ ତାପରେ ସେ ସେଇ ଦଶଟା ବେଳୁ ଯିବ ଆଉ ଏଇନା ଟିକେ। ଖରାବେଳେ ଖାଇବା ଟା ତା ମାଟି। ବଜନ୍ତ।
ଓ ହୋ। ହଁ ସବୁ କଣ ଆଜି କଣ ରୋଷେଇ କରିଥିଲ।
ଆମର ରୋଷେଇ ହେଇଥିଲା ମୁଗ ଡାଲି।
ହୁଁ।
ପୁଣି ହେଲା। ଶାଗ ଭଜା ଆଉ ପଣସ ମଞ୍ଜି କୁନ୍ଦୁରି ମିଶା। କାହିଁକି ଭଜା ହେଇଥିଲା ଆଳୁ, ଆଉ ଏମତି। ଦୋଳି ହୋଇଇଥିଲା ଆଉ।
ହୁଁ ଉଁ
ପଖାଳ ଖାଇବେ ଦେଡ଼ୁସୂୁର ଖାଇବେ ସ୍ୱାମୀ ଖାଆନ୍ତି ପଖାଳ ନା ମୁଁ ପଖାଳ ଖାଏନି ମୁଁ ଏଇ ସକାଳୁ ଜଳିଖି ଅଖିଆ ଖାଏ ରାତିକି ଜଳଖିଆ ଆଉ ଗୋଟିଏ ଟାଇମ୍ ଭାତ ଖାଏ ଖରାବେଳେ।
ଓଁ ହ ତମ କଣ ପଖାଳ ଟା ଭଲ ଲାଗେ ନା।
ମତେ ଭଲ ଲାଗେନି ଆମେ ଛୋଟ ଦିନରୁ ଖାଇନୁ ତ ପଖାଳ ସେ। ସେଥିପାଇଁ ଆମେ ପଖାଳ ମଜାଟା ପାଇନୁ ଆଉ ପଖାଳ ଖାଇଲେ ଥଣ୍ଡା ବି ହୁଏ ଆଉ ପଖାଳ ତ ଆମ ଦେହରେ ଯାଏନି ଥଣ୍ଡା ହୁଏ ସେଥିପାଇଁ ଆମେ ପଖାଳ ଖାଉନା ଆଉ ଆମ ଛୋଟ ଛୋଟବେଳୁ ଆମର ଜଳଖିଆ ଆଉ ଜେଜେଆପା ଚାକିରି କରିଥିଲେ ଯେତେବେଳେ ଆଉ ତାଙ୍କ ଲାଇନ୍ରେ ଆମେ ପଡ଼ିଗଲୁ ସେ ସକାଳୁ ଜଳଖିଆ ତାଙ୍କର ଗରମ ଭାତ ଖାଇକି ଯିବେ ଆମେ ସେଇ ଲାଇନ୍ରେ ପଡ଼ିଗଲୁ ଆଉ ତେଣୁକରି ଆମେ ଆଉ ଖାଇପାରିଲୁନି ଆଉ ପଖାଳ ଆଉ ଖରା ଦିନ ହେଲେ ଘରେ ଖାଆନ୍ତି ମା ଖାଆନ୍ତି। ବାପା ଖାଆନ୍ତି। ତି ଆମେ ଖାଇପାରିଲୁନି ଆଉ ମୁଁ ଖାଇପାରିଲିନି ମୋ ଭାଇ ଦି ଜଣ ଖାଆନ୍ତି ମୁଁ କିନ୍ତୁ ଖାଇପାରିବଲିନି।
ଉଁ ହୁଁ ଆଉ
ଖରା ବେଳ ରୋଷଇ ସାରିଲାଣି ନା
ହଁ ଭାଉଜ କଣ କରିଛନ୍ତି ମୁଁ ବି ତ ଜାଣିିନହିଁ ଡାଲି ହେଇଥିବ ଆଉ କଣ ହେଇଥିବ ଆଉ। ମୁଁ ଭଲସେ ଜାଣିନି ଡାଲି ଟା ତ କମପଲସରି। ହବ ଝିଅ ଖାଇବ ବାପା ବେ
ଖାଇ ପାଇଁ।
ହଁ ମୋ ଝିଅର ଡାଲି ଆଗେ ସେ ଡାଲି ଭାତ ଖାଇବ।
ଛୁଆଙ୍କ ତ ଡାଲି ଭାତ ଆଳୁ ସିଝା ଟା ଆଗେ।
ହଁ ହଁ ଆଜି ଲଗେଇଥିଲା ଅଣ୍ଡା ଖାଇବି ତା ମାଇଁକୁ ଅଣ୍ଡା। ତା ପାଇଁ। ହଁ ଖାଇବ ସେଆ ଆଉ।
ହଁ ସୋମବାର ତ
ହଁ ନା ସିଏ ଛୁଆ ଟା ତାର ଖାଇବ ଆଉ ହଁ କାହିଁ ତାକୁ ମୁଁ ଦିଏ ନା ବାର ତୀର୍ଥ ନୁହେଁ ମୁଁ ତାକୁ ଦିଏ ନା ସେ ଯେହେତୁ ଗୋଟେ ଅଣ୍ଡା ରୁ ଅଣ୍ଡା ଟା। ଉଁ ପୁଛିିବା ତ ଇଏଟା ଖାଇଦବ ଯୋଉ ତ କେଶର ଟା ସେ ଖାଇପାରେ ନା। ମୁଁ ସେଥିପାଇଁ ତାକୁ ଦିଏ ନା କେଶର ଖାଆନ୍ତିନି ମୁଁ କେଶର ଟା ତାକୁ ଭାତରେ ଚକୁଡିକି ଦେଇଦିଏ। ଭାତ ଡାଲିରେ କେସର ର ଚକୁଡିକି ଗୋଳେଇକି ଖୋଇଦିଏ।
ଆ ଯୋଉ ବାଟେ ହେଲେ ତ ତାର ଖାଇଲେ ଦେହକୁ ଗଲେ ଗଲା ଆଉ ଜାଣିପାରୁନି ନାହିଁ ଛୋଟ ଛୁଆ ହେଇଛି ଖାଇଦେଉଛି ଆଉ କେଶରଟା ଭିଟାମିନ୍ କିନ୍ତୁ ଛୁଆ କହୁଛନ୍ତି ଆମେ ସେ ଉପରୁ ଯେଉଁ ଧଳା ଅଂଶଟା ଖାଇବୁ କିନ୍ତୁ କେଶର ଖାଇବୁନୁ ବହୁତ ଛୁଆ ପ୍ରାୟତଃ ସେଇଆ କରନ୍ତି। ସେମାନେ କେସର କିଏ ଖାଆନ୍ତି?
ହଁ ସେଥିପାଇଁ ପୁଅ କୁଟିଲା ସେଟା ବି ତଥାପି ଦେଇଦଉଛି ହୁଁ ବୁଧବାର ଦିନ ପଳେଇବା। ଆଁ
ବାପ ଘରକୁ ଆସିଲ ମଜାମସ୍ତି କଲ, ବୁଲାବୁଲି କଲ ଆଉ ମନ ଶାନ୍ତି ହେଇଗଲା ଏଥର ଶାଶୁଘର ଆଉ।
ହଁ ଯେଝା ବାଟକୁ ଯେଝା ଯିବା ଆଉ ହଁ ଟିକେ ମାର୍କେଟିଙ୍ଗ ଙ୍କ କଲେ ଡ୍ରେସ ଟା ଜାଣିଥିଲି। ଡ୍ରେସ ତ ମୁଁ ଆଣିଥିଲି ଯେ ସେ ଡ୍ରେସ ଟା ମତେ ବି ପୁରା, ପୁରା ଠିକ୍ ଠାକ୍ ହଉଛେ ହେଟା କଟନ ଡ୍ରେସ ଟା। ଯେହେତୁ ଧୋଇଦେଲେ ପୁଣି ମରିଯିବ, ମରିଯିବ ମତେ ଆଉ ହବ ନାଇଁ ଆଉ କଣ କରିବି ତାକୁ? ସେଥିପାଇଁ ଭାବିଚିତାକୁ ନେଇକି ରିଟର୍ଣ କରିଦେବି ହଁ ଆଉ ଗୋଟେ ଡ୍ରେସ ଟେ ଆଣିବା ଆଉ ଡ୍ରେସ୍ ଟେ ଆଣିଲେ ପିନ୍ଧିକି ଯିବା ଆଉ ଶାଶୁଘର।
ଯାହା ତମ ଶଶୁ ଘର ଫାଷ୍ଟ ଟାଇମ ତମକୁ ଦଉଛନ୍ତି ବୋଲି ତମେ ପିନ୍ଧିକି ଯିବା କଥା।
ଅ ହଁ ମୁଁ ଡ୍ରେସ୍ ପିନ୍ଧିକି ଯିବି ବୋଲି କି ଏପଟେ ଇଏ କରିଛି ଶାଢୀ ଆଣିନି କଟନ ଶାଢୀ ଇଟା ଖାଲି ନେଇଆସିଛି। ଇଟା ନେଇ ଆସିଛି ବୋଲିକିି ଇଏ ଯୋଉ ଆସି- ରେ ତାଙ୍କ ହାତରେ ମୁଁ ହିଁ ପଠେଇଦେଲି ଏ ବା ବସ୍ ରେ ଗଲା ବେଳକୁ ଏତେ ଜିନିଷ ନେଇକି ଯାଇହବନି। ମୁଁ ଗୋଟେ ବ୍ୟାଗ୍- ତାଙ୍କ ହାତରେ ମୁଁ ପଠେଇ ଦେଇଚି।
ଭଲ କରିଚ। ସେ ଆସିଥିଲେ ତ ତାଙ୍କର ଗାଡି- ଧରିକି ସୁବିଧା ହେଲା ବି ଗାଡି- ସେ ନେଇକି ପଳେଇଲେ ଆଉ ଏତେ ବାଟ ଛୁଆ ଧରିକି ବ୍ୟାଗ୍ ନେଇକି ଗଲାବେଳୁ ଆଉ ହେଲା ଇଆଡ଼େ ସିଆଡ଼େ ହବ ହେରା- ଏତେ ଜିନିଷ ବୋହିକି ନେଲା ବେଳକୁ ତାପରେ ବାପ ଘରକୁ ଆସିିଥିବ ମାନେ ଗୋଟ୍- ଟେ ବ୍ୟାଗ ନେଇକି ଗଲା ବେଳକୁ-
ବେଗ୍ ଆଣିଥିଲେ ଗଲାବେଳକୁ ତିନି ଚାରି ବ୍ୟାଗ୍ ହବ। ସେଥିପାଇଁ ମୁଁ ଆଗୁଆ ପଠେଇ ଦେଇଚି, ହଁ ଆଉ ମିଠା ମିଠି ମୁଁ- ଏଠୁ କିଣିବିନି ଆଉ ସେ ଜାର୍କା ରୁ ଅଁ କିଣା ହବ, ଆମର ତ ଜାର୍କା ମିନ୍ସ ମିଠା ବହୁତ ଟଙ୍କା। ଆମର ଫେମସ୍ ଆଉ ଏ- ଠୁ କାଇଁ କିଣିକି ନେଇକି ଯିବି। ଏଠୁ କିଣିକି ନେଲେ ବି ଆମର କେହି ଖାଇବେନି। ହଁ ହଁ ଆମର ସେଠି ଜାର୍କା ମି ମିଠା ଭାରି ଭଲ ଟେଷ୍ଟି ଆଉ ଏଠିକା ମିଠା ଆମର କେହି ଖାଇବେନି। ପସନ୍ଦ କରନ୍ତିନି। ତାପରେ ମିଠା ମିଠା ବି ଆମ ଘରେ ଏତେ କେହି ଖାଆନ୍ତିନି। ଆମ ଘରକୁ ମୋ ଶାଶୁ ଯିଏ ମନା କରିଚନ୍ତି। ଆମ ଘରକୁ ମିଠା କେହି ଆଣିବନି। ମୋ ଶାଶୁଙ୍କର ଡାଇବେଟିସି, ମୋ ସ୍ଵାମୀଙ୍କର ଡାଇବେଟିସି, ମୋ ଦିଅରଙ୍କର ଡାଇବେଟିସି। ଆଉ ମୁଁ ତ ଛେନା ମିଠା ଖାଏ ନା। ଆଉ ମାରି ମାରିକା ମଝିଆ ଶ୍ୱଶୁର ଯିଏ ସିଏ ବି ମିଠା ଏତେ ଖାଇବା ପାଇଁ ଭଲ ପାଆନ୍ତିନି। ଭଲ ପାଆନ୍ତିନି ମାନେ ଟୋଟାଲି ସେ ଖାଆନ୍ତି ନାଇଁ। ସେ ଡରି ଯାଉଛନ୍ତି ଯେ
ଡାଇବେଟିସି ଘରେ ବାହାରିଲାନି ନା ଏବେ ତ ପ୍ରାୟତଃ ବହୁତ ଘରେ ସେୟା ପ୍ରୋବ୍ଲେମ ହଉ କିଛି ଡାଇବେଟିସି ଯୋଗୁଁ ବହୁତ ଲୋକ ଖାଉନାହାନ୍ତି ମିଠା ସେଇ ଯୋଉ ଶୁଖିଲା ଜିନିଷ ଜଳିଖିଆ ଫଳିକିଆ ଏଇସବୁ ମଙ୍ଗୁଛନ୍ତି ପଛେ କିନ୍ତୁ
ସେଥିପାଇଁ ସେଥିପାଇଁ ଘରେ ମତେ ମନା। କରିଚନ୍ତି। ଆମ ଘରକୁ ବି ଯେତ୍ କହିଛନ୍ତି ଯେତେବେଳେ ବି ଆସିବ ଆମ ଘରକୁ ମିଠା କିଛି ଆଣିବା ଦରକାର ନାହିଁ। ତମ ଝିଅ ଯାହା ଖାଇବ ତମେ ନେଇକି ଆସିବ ତମ ନାତୁଣୀ ଯାହା ଖାଇବ ଆଣିବ। ତାପରେ ଝିଅ ନାତୁଣୀ ପାଇଁ ବି ସେଇଟା ବି ପାଟି କରୁଛନ୍ତି। କଣ ଦରକାର ସେମିତି ତ ଆସିବ କଣ ଦରକାର ଏଠି ଆଣିକି ଆସିବା। ଆଉ ତମେ ମନା କଲେ କଣ ସେମିତି ସମସ୍ତେ ଯିବେ କି? ଯାହେଲେ ତ କିଛି ନେଇ କି? ଯିବେ ନା।
ବାପଘରକୁ ଆସଚ ମାନେ ଶାଶୁ ଘରୁ ଯିବ ମାନେ ଖାଲି ହାତରେ ତ ଯିବନି ନା। ଯାହାହେଲେ ନେଇକି ଯାଇଥାଏ ପଚାରିବେ ଆଉ ବାପା ଘରକୁ ଯାଇଥିଲୁ ଆଇଲୁ ଆଉ ଲୋକଙ୍କର ଗୋଟେ ଆଶା ଥାଏ ନା ଆ ନ ନେଇକି? କେମିତି ଯିବ ଆରେ ନିଜ କୁ ବି ଭଲ ଲାଗିବନି ନା। ସେ ଯେତେ ମନା କରିବେ ତାଙ୍କର କର୍ତ୍ତବ୍ୟ ହେଲା ସେ ମନାକଲା।
ହଁ ହଉ ମ୍ୟାଡାମ ମୁଁ ଟିକେ ରଖୁଛି ପରେ କେତେବେଳେ କଥା ହବା ଆଉ ଫ୍ରି ହେଲେ ଆଉ ହଉ।